ହ୍ୟାଲୋ।
ହାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା କହ କହ ଏଇ ଏମିତି ଯାଇ ଥିଲି ବାହାରକୁ ବୁଲିବାଲି ଟିକେ ଆସିଲି ଆଉ ସାଙ୍ଗମାନଙ୍କୁ ଯାଇଥିଲି।
ହଁ ହଁ ଆଉ କଣ ଖିଆ ପିଆ କଲ ବାହାରେ?
ଆଉ ଏଇ ସାଙ୍ଗମାନେ ଏମତି ଆଉ ଖଟି କରୁଥିଲୁ ଆଉ
ଓହୋ ଆଉ ଚା କଣ ଭଲ ମିଳେ ସେ
ହଁ ଭଲ କଣ ସବୁଆଡେ ତ ସେଇୟା ଆଉ। କୋଉଠି ଟିକେ ପାଣିଚିଆ କୋଉଠି ଟିକେ ଗାଢେ
ଆଉ ତମେ ଘରେ ବନେଇକି ପିଉନ ଚାହା ମୁଁ ତମକୁ କହିବି କେମ ତି ବନା ଯାଏ
ନାଁ ନାଁ ମୁଁ ଏତେ କିଏ କରୁଚି ହେଥିପାଇଁ ବାହାରକୁ ପଳାଏ ବୁଲିବାକୁ ଆଉ ପିିଇ ଦେଇ ଆସେ
ଆରେ ଘର ଅପେକ୍ଷା ହଁ ମୁଁ ଜାଣିଛି ମୁଁ ଚାହା କରି ପିଏ। ଆରେ ଗୋଟେ ଗୋଟେ ଜାଗା ଯୋଉଥିରେ ତମେ ଚାହା ବନେଇବ ସେ ଜାଗାରେ ନବ ତମେ ଯେତିକି କେତିକି ପିଇବ ତମେ ଯଦି ଗୋଟେ କପ ପିଇବ ତାହେଲେ ତମେ କ୍ଷୀର ନା ଅମୁଲ କଣ ବ୍ୟବହାର କର?
ସେମିତି କିଛି ନାହିଁ ଅମୁଲ ପ୍ରାୟ ଟାଇମ ଥାଏ କ୍ଷୀର ତ ଘରେ ନଥାଏ ନା ମୁଁ ଏକାଟିଆ ରହୁଚି।
କୁଆଡେ ପଳେଇସନ୍ତି
ସେ କୁଆଡେ ଯାଇଥିବେ ସେ ତାଙ୍କ ବାପଘରୁକୁ ଯାଇଛନ୍ତି ବୁଲିବାକୁ।
ଅ ହ ହଁ ତ କ୍ଷୀର ଆଣିକି ରଖିଦବ ତମ ଫ୍ରିଜ ରେ ତ ଗୋଟେ ଗୋଟେ କପ ରୁ ଅଧିକ ମାନେ ଦେଢ କପ୍ କ୍ଷୀର ପକେଇବ ତା ଦେହରେ ଟିକେ ଚାହା ଚାହା ପତି ହେଲା ହାଫ୍ ଚାମଚ ଆଉ ଗୋଟେ ଚାମଚ ତମେ ଚିନି ପକେଇବ ଆଉ ତା ଦେହରେ ଟିକେ ଗୋଲମରିଚ ଛେଚିକି ଟିକେ ଦେଇଦବ ତିନି ଚାରିଟା ଠିକ ଅଛି ତାକୁ ଟିକେ ଯୋଉ ଅଁ ମାନେ ଫୁଟିବା ପାଇଁ ଦବା ସେଇଟା ଭଲ ସେ ଫୁଟିଗଲେ ସେ ଚାହାର ଟିକେ ଏମିତି ବାସ ନା ଟା ଆସିବ ଜାଣିବ ଯେ ଚାହା ହେଇଗଲା।
ମାନେ ପକେଇବି କେତେବେଳେ ସବୁ ତ ମାନେ ଆଗେ ପାଣି ଗରମ କରିବି
ସବୁ ସବୁ ଏକା ବଳେକେ ପକେଇ ଦବ ସବୁ ଏକାବେଳେ ପକେଇଦବ ତାକୁ ଛାଡିଦବ ମାନେ ଧୀର ଆ ଚରେ ତାକୁ ଛାଡିଦବା ସିଏ ତାର ସିଏ ଫୁଟୁଥିବ ସେ ପାଞ୍ଚ ସାତ ମିନିଟ ପରେ ଆସିକି ଦେଖିବ ଟିକେ ମଝିରେ ସେଠି ଠିଆ ହେଇଥିବ କାଳେ ଉତୁରିଯିବ ତ ହଁ ସେ ହେଇଯିବ ଆଉ ଫୁ ଫୁଟିଗଲା ପରେ ଟିକେ ଚାହାର ବାସ୍ନା ଟା ଆସିଲେ ଜାଣିବ ଯେ ହେଇଗଲା ତାପରେ ଛାଣିକି ଆଣିକି ପିଇଦବ ଆଉ ସରିଗଲା ଆଉ ବାହାରେ ଯାଇକି କାଇଁକି ପଇସା ଦେଇକି ପିଉଚ ଦେହ ବି ଖରାପ ହବ।
ଆରେ ମୁଁ ଏତେ ଜିନିଷ କରିବା ଅପେକ୍ଷା ବାହାରେ ଯାଇକି ପାଞ୍ଚ ଟଙ୍କା ଦେଇ ପିଇଦେବି।
ସେଇଟା ଭଲ ନୁହଁ ନା ନିଜ ହାତରେ ନିଜ ହାତରେ ଯୋଉଟା ବନେଇକି ପିଇବ ତାର ଯୋଉ ମଜା ସେଇଟା କଣ ବାହାରେ ମଜା ଥାଏ। ସେଟା ବାହାରେ ନଥାଏ ଏଥିରେ କଷ୍ଟ କଣ ନିଜ ପାଇଁ ତ
ଗ୍ୟାସ୍ ଲ ଗ୍ୟାସ ଲଗେଇ ପଡ଼ିବ। ଆଉ
ହଁ ତ ନିଜ ପାଇଁ ତମେ ବନଉଛ ନା ତମେ କଣ ଆଉ ଦଶଟା ଲୋକଙ୍କ ପାଇଁ ବନାଉଛ କି? ନିଜ ପାଇଁ ବନେଇବ ଆଉ ତମକୁ କଣ ରୋଷେଇ କରିଆସେ?
ରୋଷେଇବାସ ମୁଁ ଟୋଟାଲି କରେନି ଆମ ସାଇଡ ଘରେ ଜଣେ ଭାଉଜ ଅଛନ୍ତି। ସିଏ ମତେ ଖାଇବାକୁ ରୋଷେଇ କରିଦେଇ ଦଉଛନ୍ତି ମୁଁ ଖାଲି ଖାଇଦିଏ। ମତେ ରୋଷେଇ ବାସ ଆସେନି ମଝିରେ ମଝିରେ ମଝିରେ ମଝିରେ ସେଇ ସାଙ୍ଗମାନେ ଆମେ ଫିଷ୍ଟ ବି ଯଉଁ ଭୋଜି କରୁ।
ହଁ।
ତେବେଳେ ଯଦି କିଛି ହଁ ଦେଖିକିଥିବି ସେତିକି ନହେଲେ ଆଉ କିଛି ଜଣା ନାହିଁ।
ଆଉ ତମ ସ୍ତ୍ରୀ ସବୁ କାମ କରୁଚି, ତମେ ତାକୁ କିଛି ବି ସାହାଯ୍ୟ କରୁନ।
ନା ନା ମୁଁ କଣ କରିବି, ସେ ଏକାଟିଆ ତାକୁ ନିଅଣ୍ଟ ହଉଚି କାମ ଆହୁରି ଦରକାର ହଉଚି। ତାକୁ କାମ। ହଁ ପରା ଆରେ ସିଏ କୁହନ୍ତି, କୁହନ୍ତି କି ମୁଁ ତୁ ଏତିକି କଣ ଦଉଛ ଆହୁରି ଦିଅ। କାମ ମୁଁ ବାହାରକୁ ପଳାଏ ନା ବାକି କାମ ସବୁ ସେ ସବୁ କରେ।
ହଁ ହଁ ଏଇଟା ବ ହଁ ଯେହେତୁ ଯେହେତୁ ତାଙ୍କ ପାଖରେ କିଛି ଆଉ ମାନେ ଅନ୍ୟ କିଛି ଆଉ ସୁଯୋଗ ନଥାଏ, ସେଥିପାଇଁ ସେ ନିଜେ ଏକୁଟିଆ ସବୁ କରନ୍ତି।
ଆରେ ନାଇଁ ନାଇଁ ମୁଁ ସୂଯୋଗ ନୁହେ ଯୋଉ ଦିନ ରବିବାର ଦିନ ରହିବ ରହିଲି, ଧର ମୁଁ କଣ ଛଡା ଛଡି କରିଦେଲି କି ପିଆଜ ରୁ ଚୋପା ଛଡେଇଦେଲି ଏମିତି କରିଦିଏ ସେତିକି ସାହାଯ୍ୟ କରିଦିଏ। କି ବାସନ ଫାସନ କେତେବେଳେ ମଜା ମଜି କରିଦେଲି ସିଏ ରୋଷେଇ କରୁଚି।
କାଳୁ ଜଳଖିଆ ରେ ତ ତାଙ୍କୁ
ନା ବା ସକାଳୁ ଉଠିଲା ମାନେ ମୋ ସାଙ୍ଗ ମାନଙ୍କ କଥା ମୋର ଟିକେ ମନେ ପଡେ। ସେଠି ଟିକେ ଯାଇ ଚାହା ପିଇବି ଏଠି କି ତାଙ୍କ ସହିତ ଖଟି କରିବି ଯେମିତି ଆଟଟା ବାଜିବ ଏଠୁ କାମକୁ ଯିବି।
ସେଇଟା ତ ଭୂଲ କଥା ସକାଳେ ତମେ ତ ଏବେ ଏକୁଟିଆ ନୁହଁ ନା ତମେ ତମ ସାଙ୍ଗରେ ଜଣେ ଅଛି ତ ତାର ବି ମନ ଥିବ ତାର ବି ସାଙ୍ଗ ମାନେ ଥିବେ ତାର ବି ଇଚ୍ଛା ହୋଇଥିବ ନା ସକାଳେ ଯାଇକି ସେ ବି ଟିକେ ଖଟି କରିବ ହେଲେ ତମେ ପଳାଅ।
ତା ନା ସେ ଗଧ ଟା ସେ ଗଧ ଟା ଶୋଇଥାଏ। ଛଅଟା ଯାଏଁ।
ଆଉସ୍ କାଇଁ ସେ କାହିଁ ସେ କଣ କାମ କରନ୍ତିନି କିଛି, ମାନେ ଖାଲି ଘରେ ହିଁ ରୋଷେଇ କରନ୍ତି। ଓହୋ ତମେ କୁଟିଆ ଘର ଚଳଉଚ ନା ହଁ ଏକୁଟିଆ ପୁରା ବହୁତ ତୁ ଇଏ ହଉଥିବ ଆଉ ନା।
ହଁ ହଁ।
ହଉ ହଉ ଠିକ ଅଛି ଆଉ।
ଆଉ ସବୁ କଣ ଖବର କୁହ?
ଆଉ ତମକୁ ବା ହେଇକି କେମିତି ଲାଗୁଚି ଭଲ ଲାଗୁଚି?
ସବୁଠାରୁ ଭଲ ଯିଏ କେତେ କେତେ ଲୋକ କେତେ କ କଥା କହିବେ। ହେଲା କିନ୍ତୁ ଯିଏ ବା ହଁ ଯିଏ ବାହା ହୁଏ ସେ ଅଙ୍ଗେ ଲିଭାଏ। ସେ ଜାଣିପାରେ। ଯିଏ ବାହା ହେଇଥିବ ଆଉ
ହଁ ହଁ ତାହା ତାହେଲେ ତମେ ଏଇଆ କହିବାକୁ ଚାହୁଁଛ ଯେ ତମ ତମେ ତମ ସ୍ତ୍ରୀଙ୍କ ସହିତ ଭଲରେ ନା ହ।
ମୁଁ ସେଇଟା କହି ମୁଁ କଣ ସେଇଟା ମୁଁ କଣ ସେଇଟା କହିଲି ତମେ କାଇଁ ସେଇଟା ଭାବୁଛ?
ଆଉ ତମେ କଣ କହିବାକୁ ଚାହୁଁଚ ହଁ ତ କିଛି ତ ଅସୁବିଧା ଥିବ ବୋଲି କହୁଛ ନା ଆଗୁଆ।
ହେ ଆଇଲ ଖାଇଲ ପିଇଲ ଶୋଇଲ।
ହଁ ତ ସେ ଯୋଉ ଆଇଲ ଖାଇଲ ହଁ ତ ସେଇ ଯୋଉ ଆଇଲ ଖାଇଲ ସେ ଖାଇବାଟା
ଖାଇବା ଟବା ମୁଁ କହିଲି ଭାଉଜ ଯୋଉ ଆମ ସାଇଡ ରେ ଭାଉଜ
ଯଦି ସେ ନଥାନ୍ତେ ଠିକ ଅଛି ଯଦି ସେ ନଥାନ୍ତେ
ବାହାରୁ ଯାଇକି ପ ଟଙ୍କା ଦେଇ କିଣି ଆଣିକି ଖାଇଥାନ୍ତି।
ତାହେଲେ ତମେ ବହୁତ କି ମାସକୁ ବୋଧେ ଚାଳିଶ ପଚାଶ ହଜାର ବୋଧେ ଏ ରୋଜଗାର କରୁ
ଏ ନାଇଁ ନାଇଁ ଆମେ ଏତେ ଏତେ ବ ଆମେ କ ଏତେ ବଡ ଲୋକିଇ ନା କ ଦିନେ ଅଧେ ଚାହିଁଲେ ଦିନେ ଅଧେ କିଣିକି ଖାଇହବନି ନା କ।
ପଡିଶା ଭାଉଜ ନଥିବେ ଦିନ ତମେ ବି ତ ମ କିଣି ତମେ କହିଲ ନା ତମେ କିଣିକି ଖାଇବ ତମେ ବନେଇବନି ମାନେ ତମ ସ୍ତ୍ରୀ ଆସିକି ତମକୁ କେତେ ସାହାଯ୍ୟ କରୁଛି। ତମେ କହୁଛ ଯେ ହଁ ଆଉ ଆଉ ତମ ଆଉ ତମ ଯୋଉ କପଡା ସ ତମେ କହିଲ ୟା ସାଡେ ଫୋପାଡି ଦବ ତାହେଲେ ତମ କପଡଟା ତମେ ଧଉନ କି। ହଁ ତ ଯେତେବେଳେ ତମେ ଏକୁଟିଆ ଥିଲା ସେତେବେଳେ କିଏ ଦଉଥିଲା ତମେ କହିଲ ନା ଏକୁଟିଆ ରହିବା ଭଲ ହଁ ତ ନିଜେ ଯ ଯଦି ନି ଯଦି ନିଜକୁ ଧୋଇବାକୁ ପଢୁଥିଲା ତାହେଲେ ଏବେ ଯିଏ ଜଣେ ତମ ସହିତ ସାଥି ଆସିଛି ତମେ ତାକୁ ପ୍ରଂସ
ହଁ ମୁଁ କଣ ମନେ ମୁଁ କଣ ତାର ତାରିଫ କରୁଛି ମୁଁ କଣ ତାକୁ ଡେ ଡେ ଇଏ କରୁଛି ଖରାପ କହୁଛି। କରିଦିଏ ସ
ହଉ ଯାହା ତମ ଚିନ ଧାରା ଆଉ।
ହ ଆଉ କଣ ଖବର କୁହ?
ଆଉ ତମ ସ୍ତ୍ରୀ କଣ ଖାଇବାକୁ ବନାଏ ଭଲ।
ସବୁ ସବୁ ଭଲ ବନାଏ ଖାଲି ସନ୍ତୁଳା ଟା ଭାରି ଅବାଗିଆ କରେ।
ହେଲେ ସନ୍ତୁଳା ଟା ବହୁତ ଭଲ।
ଆଉ ସେ ଡାଲମା କରିଥିବ ସାରୁ ପକେଇଦବ କିନ୍ତୁ ଡାଲମା ଟା ଭଲ ଲାଗେ ମତେ ସାରୁ ବାହାରିଲେ ଭାରି କଷ୍ଟ ଲାଗେ।
କିନ୍ତୁ ସେଥିରେ ତ ବହୁତ ଭିଟାମିନ୍।
ଆରେ ବ ଆରେ ସେଇଟା ତ ମୁଁ ଜାଣିନି। କିନ୍ତୁ ମତେ ଭଲ ଲାଗେନି ସାରୁ। ମତେ ବାହାରିଲେ ମତେ ଭାରି ରାଗ ଲାଗେ ତାକୁ ଅନାଏ ଏମିତି ରାଗିକି ଯେମିତି ତାକୁ ମୁଁ ଡାଲମା ଖାଉଥିବି ରାଗିକି ଯଦି ଅନେଇ ଯଦି ବେଶୀ ଜାଣିଚ ଆ ଆ ଆ ଆ। ଆଖି ଆଗରେ ପଡିଯାଇଚି ସାରୁ।
ହଁ ତ ଯଦି ଯଦି ଜଣେ ତମ ସ୍ତ୍ରୀଙ୍କୁ ପସନ୍ଦ ସାରୁ ଦେନ୍ ଏମିତି ତ ନୁହଁ ନା ସେ କେବଳ ତମ ପସନ୍ଦ ହିସାବରେ ବନେଇବ ତାର ବି କିଛି ପସନ୍ଦ ଅଛି।
ହଁ ମୁଁ ମନା କରୁନି ସେ ସାରୁ ଚକୋଡିକି ଖାଇଦିଏ ସେ ସାରୁ ଚକଡିକି ବି ଖାଇଦିଏ ଖାଲି ଆଳୁ ଭଳିଆ ଯେମିତି ଚକଡ଼ା ହୁଏନି ସୋରିଷ ତେଲ ପିଆଜ ପକେଇକି ସେ ସେମିତି ବି ଚକଡିକିି ସାରୁ ଖାଇଦବ।
ହଁ ମତେ ବି ସେମିତି ବହୁତ ଭଲ ଲାଗେ।
ସ ତମେ ଯଦି ଖାଉଚ ତାହେଲେ ସେମିତି ଖାଅ।
ହଁ ଏମିତି ବି କିଛି ଜିନିଷ ଥିବ ଯୋଉଟା କି ତମକୁ ଭଲ ଲାଗୁନଥିବ ମାନେ ହୁଏ ତ ସେଇଟା ଖାଇବା ଜିନିଷ ହଉ କି ଖାଇବା ଜିନିଷ ନ ବି ହେଇ ଥାଉ, ଏମିତି ବି ବହୁତ କିଛି ଜିନିଷ ଥିବ ଯୋଉଟା କି ତମର ଓହୋ ମତେ କେବେ ଡାକ ତମ ଘରକୁ ମୁଁ ବି ଟିକେ
ଆଉ ଆସ ଯେବେ ଆସିବ ଆସ ଆଳୁ ପରଟା ବି ବଢିଆ କରେ ଆଉ ଇପି କରେ ଭଲ ହେଲା। ଆଉ ତା ମନକୁ ଯଦି ଭଲ ପାଇଥିବ ତ ଭଲରେ କରିଦବ ପୁରା। ପକୁଡି ଫକୁଡି କରି ଖାଇବାକୁ ଛିନଛତର କରିଦବ।
ଓହୋ।
ଆଉ ନହେଲେ ତା ମନ ଆଉ।
ହଁ ଆମେ ତ ଏକୁଟିଆ ରହୁଚୁ ଏଠି, ଆମର କେହି ତ କରିବାକୁ ନାହାନ୍ତି। ଆମେ ନିଜେ କରିକି ଖାଉ। ଚୁ, ଆଉ ଯାହା ହଉ ତମେ ତମେ କିଏ ଗୋଟେ ତମକୁ ରୋଷେଇ କରିକି ଠିକ ଦଉଚି, ତମେ ଖାଉଚ, ତମେ କେତେ ଭାଗ୍ୟବାନ। ଆମର ତ ସେମିତି କେହି ନାହାନ୍ତି, ଆମକୁ କିଏ ବଫ ରୋଷେଇ କରିକି ଦେବେ। ନା ନା କାହିଁ ବାହାହବୁ? ଆମେ ବାହା ହେଲେ ତମେ ଯେମିତି ତମ ସ୍ତ୍ରୀ ଯେମତି ତମକୁ ବନେଇକି ଦଉଚି ।ହଁ କେମିତି ତମେ ତମ ସ୍ତ୍ରୀ କୁ ଯଦି ଖାଇବାକୁ ରୋଷେଇ ରୋଷେଇ କରିକି ଦଉନ। ଆମେ ତମକୁ କେମିତି ଆମକୁ ରୋ
କାଳେ ସିଏ ଭଲ କରିବେ ତମ ପାଇଁ।
ହଁ। ସବୁ ଜାତି ଗୋଟେ ପ୍ରକାର। ହଁ ହଁ ସମାନ।
ନା ନା ।ସବ ମୋ ପୁଅ ପିଲା କାହିଁ ସମାନ ହେବେ ନାଇଁ ନାଇଁ ଏ କାମଦାମ ସେମାନେ ବାହାରେ ଆଉଟସାଇଡ ରେ କାମ। ନା ଆସିଲେ ଘରେ ଟିକେ
ହେଲେ ଝିଅ ପିଲା ଝିଅ ପିଲା ମାନେ ବି ତ କାମ କରୁଛନ୍ତି ନା ।ତ ହଁ ତ ସେମାନେ ବି ବାହାରେ କାମ କରୁଛନ୍ତି ତା ସହିତ ରୋଷେଇ କରୁଛନ୍ତି ତା ସହିତ ତମର ସବୁ ଜିନିଷ କରୁଛନ୍ତି।
କରୁଛ ସେମା ଯୋଉ ଘରୋଇ କାମ କରୁଛ ସେମାନେ ବାହାରକୁ ଗଲେ ବାହାର କାମ କରୁ
ହେଲେ ଯୋଉମାନେ ଯୋଉମାନେ ଯୋଉ ସ୍ତ୍ରୀ ଲୋକମାନେ କି ଯୋଉ ଝିଅ ମାନେ ନାଇଁ ବାହାର କାମ ସହିତ ଘର କାମ କରୁ ଅଛନ୍ତି ସେତେବେଳେ ତାଙ୍କୁ କେମିତି ସାହାଯ୍ୟ କରିବନି। ଆଉ ତମ ତମ ସ୍ତ୍ରୀ ଯଦି ବାହାରେ କାମ କରିଥାନ୍ତେ ତମେ ତ ସାହାଯ୍ୟ କରିନଥାନ୍ତ ନା।
ଆରେ ମୁଁ ତା ପାଇଁ ଖାଇବା ପିଇବା କରିକି ରଖିଥାନ୍ତି ନା।
ଏ କାଇ ମିିଛ କଥା ଉରା
ଆରେ କି କଥା ସିଏ ମୁଁ ସିଏ ଯଦି ପଳେଇ ନାଇଁ ନାଇଁ ଏମିତି ବି ଅଛି ସିଏ ଯଦି ପଳେଇଥିବ କୁଆଡେ ତାହେଲେ ମୁଁ ଭାତ, ଡାଲମା, ଆଳୁଚକଡ଼ା, କରିକି ଥୋଇଦିଏ। ମତେ ସେଇଟା ସବୁଠୁ ସୁବିଧା ଲାଗେ।
ଏଇଟା ମିଛ ତମେ କହିଲ ବା ସିଏ ନଥିଲାବେଳେ
ନାଇଁ ତମେ ଆସ କେବେ ଘରକୁ ଖାଇବାକୁ କଥାହବ ତା ସହିତ ଯିଏ ମୁଁ ଭାତ ଡାଲମା ଆଳୁଭର୍ତା ନକରେ ମତେ କହିବ।
ଯଦି ତମେ ମିଛ କହିଲ ଯଦି ସିଏ ସତ କହିଲା ତାହେଲେ।
ନାଇଁ ନାଇଁ ସେମିତି ନାହିଁ। ହଉ ହଉ ମୋର ଗୋଟେ ଫୋନ ଆସ ଛି ମୁଁ ରଖୁଛି ଆ